କଣ କରୁଛନ୍ତି ଆପଣ?
ହଁ ଅଛି ଦୋକାନରେ ଅଛି କୁହନ୍ତୁ।
ଆଛା ଅ ମାନେ ଫାଙ୍କ ଅଛନ୍ତି?
ହଁ ଅଛି ଫାଙ୍କା କୁହନ୍ତୁ।
କଥା ହେଇପାରିବେ ତ ମୋ ସହିତ?
ଆଜ୍ଞା ଆଜ୍ଞା ନିଶ୍ଚିତ କୁହନ୍ତୁ।
ଆଜ୍ଞା ଅ ଯୋଉ ମୁଁ ଆଜି ଟିକେ ଏକାଦଶୀ ଉପରେ କଥା ହେଇଯିବା?
ହଁ କହୁନାହାନ୍ତି କଣ କହୁଛନ୍ତି।
ଆଚ୍ଛା ମୋତେ ଉପରେ କିଛି ଆଣିଛନ୍ତି କହି
ଏକାଦଶୀ କହିଛନ୍ତି କେବେ ନା କରୁନାହାନ୍ତି?
ନାଇଁ ମୁଁ ତ କେବେ କିଛି କରିନି କରିବି କୁହନ୍ତୁ ଯଦି କରିପାରିବି ତ କରିବି ଆଜ୍ଞା।
ହଁ କରି ହବ କିଛି ଅସୁବିଧା ନାହିଁ। ଏକାଦଶୀ ହଉଛି କଣ ଜଗନ୍ନାଥଙ୍କର ଏକାଦଶୀ। ମାନେ ମାସରେ ଯୋଉ ଶୁକ୍ଳ ପକ୍ଷ କୃଷ୍ଣ ପକ୍ଷ ଦିଟା ପଡେ।
ଆଜ୍ଞା।
ଏ ପନ୍ଦର ଦିନରେ ଗୋଟେ ଏକାଦଶୀ ଆସେ ତେଣୁ ଏକାଦଶୀ ଆପଣ ଯଦି ସଂକଳ୍ପ ନେଇ ଆରମ୍ଭ କରିବେ
ଆଜ୍ଞା।
ଆପଣଙ୍କର ହରିଶୟନ ଏକାଦଶୀ ଯୋଉ ଦିନ ରଥ ଉପରେ ଠାକୁର ସୁନାବେଶ ହୁଅନ୍ତି। ସେଦିନ ହରିଶୋହନ ଏକାଦଶୀ ପଡେ।
ଆଜ୍ଞା।
ତେଣୁ ହରିଶନୀ ଏକାଦଶୀଠୁ ପ୍ରଥମ ହଉଛି ବଡ଼ ଏକାଦଶୀ ସେଇ ବଡ଼ ଏକାଦଶୀରୁୁ ଆପଣ ଏକାଦଶୀ ସଂ କଳ୍ପ ନେଇକି ଆରମ୍ଭ କରିବେ ସଂକଳ୍ପ ମିନ୍ସ ହଉଛି ଆପଣଙ୍କର ଠାକୁରଙ୍କ ପାଖକୁ ଯାଇ ମନ୍ଦିରକୁ ଯେକୌଣସି ଜଗନ୍ନାଥ ମନ୍ଦିର ଯାଇକି ତୁଳସୀ ପତ୍ର ତାଙ୍କର ମିଠା ରସଗୋଲା ଭୋଗ ଲଗେଇ ନିଜ ମନରେ ଠାକୁରଙ୍କୁ ଡାକି ପ୍ରଭୁଙ୍କୁ ଗୁହାରି କରି। ଯେ ମୁଁ ଏକାଦଶୀ କରୁଛି ମୁଁ ଏକାଦଶୀ ସଫଳ ହବ ଆଉ ଏକାଦଶୀ ହଉଛି ବର୍ଷରେ ଚବିଶଟା ଏକାଦଶୀ।
ଆଜ୍ଞା।
ତା ଭିତରେ ବଡ ଏକାଦଶୀ ଛଅଟା ପଡେ। ହେଲାକି ଏକାଦଶୀ କଲେ ପାଣି ଫାଣି ପିଇ ହଁ ହଁ।
ଆଜ୍ଞା ଯୋଉ ଏକାଦଶୀ ପ୍ରଥମ ଯୋଉ ଏ କାଦଶ ଏ ପ୍ରଥମ ଯୋଉ ଏକାଦଶୀ ଟା ଆରମ୍ଭ ହୁଏ। ସେଇଟା କଣ କେବଳ ପୁରୀରେ ଜଗନ୍ନାଥ ମନ୍ଦିରରେ ଯାଇକି କରିପାରିବେ ନା ଯେ କୌଣସି ମନ୍ଦିରରେ କରିପାରିବେ?
ନା, ନା ଯେକୌଣସି ଜଗନ୍ନାଥ ମନ୍ଦିର ରେ କରିବ, ସମସ୍ତେ କଣ ପୁରୀ ଯିବା ସମ୍ଭବ, ଯିଏ ପୁରୀ ନ ଯାଇ ପାରିବ ଯେକୌଣସି ମନ୍ଦିରରେ ତୋମେ କରିପାରିବ।
ଆଜ୍ଞା, ଏକାଦଶୀ କରିବାର କି ଛି ବାରଣ ଥାଏ ଯେ ଏଇଟା କରିବନି, ସେଇଟା କରିବନି, କି ଏଠିକି ଯିବନି।
ଏକା ହଁ ଏକାଦଶୀ କଲେ ତୋମେ ଉଭୟ ବି ସ୍ୱାମୀ ସ୍ତ୍ରୀ ତ କରିବ ଯଦି ବି ସ୍ୱାମୀ ସ୍ତ୍ରୀ ନ ହେଇଥିବ ଏକଲା ବି କରିପାରିବ। ଆଉ ଏକାଦଶୀ ଦିନ ଉପାସ ରହିବାକୁ ଚେଷ୍ଟା କରିବ। ତା ବୋଲି ନୁହଁ ଯେ ନିଜ ଧିଅ ଖରାପ ଥିବ ଉପାସ ରହିବ। ପାଣି ଫାଣି ପିଇ ଦହି ସର୍ବତ ପିଇପାରିବ। କିନ୍ତୁ ଶସ୍ୟ ଜାତୀୟ ଖାଦ୍ୟ କିଛି ଖାଇବେ ନାହିଁ। ଯେମିତି ଗହମ, ଚାଉଳ, ରୁଟି ପରଟା, ଚକୁଳି ପିଠା, ଆରିଷା ପିଠା ଏସବୁ ଖାଇବେନି। ଅରୁଆ ଭାତ ବି ଖାଇ ପାରିବେନି। ଆଉ ଯଦି ଖାଇବେ କେବଳ ପୁରୀ ଅଭଢା ମହାପ୍ରସାଦ ଖାଇପାରିବେ। କାରଣ ସେଟି ଖାଇପାରିବ ବୋଲି ଅନୁମତି ଅଛି ନିଜେ ଜଗନ୍ନାଥ ବି କହିଛନ୍ତି। କାହିଁକି ନା ଏକାଦଶୀ ଦେବି ଯିଏ ହଁ,
ତ ମୁଁ କହିବା କଥା ଆମେ ବାହାରେ କାହିଁକି ଖାଇପାରିବାନି ମହାପ୍ରସାଦ? ତ ମନ୍ଦିର ଭିତରେ କାହିଁକି ଖାଇପାରିବ ଆର କିଛି ମାନେ ଆଖି ରେଖ ଆ ପଛରେ କିଛି କି?
ହଁ, ହଁ ଅଛି ଅଛି। ଅଛି ଅଛି କାରଣ କଣ? ଯେତେବେଳେ ବ୍ରହ୍ମା ସ୍ଵୟଂ ଆସିଥିଲେ ପୁରୀ ଏକାଦଶୀ ଦିନ ବ୍ରହ୍ମା ଆସିଥିଲେ ପୁରୀ କି, ସେଦିନ ରାତି ଦିଟା ହେଲାଣି ରାତି ଦିଟାରେ ତାଙ୍କୁ ଭୋକ ଲାଗିଚି ଖାଦ୍ୟ ଖାଇବେ ସିଏ କଣ କଲେ ଯୋଉ ଅଭଡା କୁଡ଼ୁଆ ପଡିଥିଲା ସେ ଅଭଢା କୋଡିଆରୁ ଅଇଁଠା କୁ କୁକୁର ଚାଟୁଥିଲା। ତାକୁ ସିଏ ଆଣିକି ଖାଉଥିଲେ ସେତେବେଳେ ଏକାଦଶୀ ଦେବୀ ଆସିକି ପ୍ରସନ୍ନ ହେଇଗଲେ, ଏକାଦଶୀ ଦେବୀ କହିଲେ ଏକାଦଶୀ ଦିନ କୌଣସି ପ୍ରକାର ଅନ୍ନ ସ୍ପର୍ଶ କରିପାରିବେ ନାହିଁ କେହି। ଯିଏ ଅନ୍ନସ୍ପର୍ଶ କରିବ ଏହା ଏକାଦଶୀ ଲାଭ ହବନି ଏକାଦଶୀ ଛେନ୍ଦ ହେଇଯିବ। ତେଣୁ ସେଠି ଜଗନ୍ନାଥ ଆସି ସ୍ଵୟଂ ବିଜାର୍ପଣ ହେଲେ ସିଏ କହିଲେ କି ଏକାଦଶୀ ବିଷୟରେ ଯୁକ୍ତି ରଖିଲେ ଯେ ମୋ ମୋ ସ୍ଥାନରେ ଆସିକି ମୋ ମହାପ୍ରସାଦ ଯୋଉ ଭକ୍ତ ମାନେ ଖାଇବେ ତାଙ୍କର କୌଣସି ପ୍ରକାର ଅନିଷ୍ଟ ହବ ନାହିଁ।
ଆଜ୍ଞା।
ଏକାଦଶୀ ସମ୍ପୂର୍ଣ୍ଣ ରୂପେ ଭଲ ରହିବ। ଏତିକି ଯୁକ୍ତି ଭି ତରେ ଜଗନ୍ନାଥ କଣ କରିଥିଏ ଏକାଦଶୀ ଦେବୀଙ୍କୁ ନେଇକି ତାଙ୍କ ମନ୍ଦିର ପଛ ପଟେ ତାଙ୍କୁ ଓଲଟା ଟଙ୍ଗେଇ ଦେଇଥିଲେ। ଓଲଟା ଟଙ୍ଗେଇ ଥିଲେ ଏଇଥିପାଇଁ ଯେ ଯେ କୌଣସି ଭକ୍ତକୁ ତୁମେ ଅସୁବିଧାର ସମ୍ମୁଖୀନ କରିବା ଯେମିତି ନ ହବ ସେଥିପାଇଁ ଓଲଟା ଟଙ୍ଗେଇ ଥିଲେ। ତେଣୁ ଜଗନ୍ନାଥ କହିଲେ ତୋମେ ପତି ଏକାଦଶୀ କର ବିନା ପିଆଜ ରସୁଣ ବାର ଅରୁଆ ଖାଅ କିନ୍ତୁ ମୋ ପାଖରେ ଆସିି ଖାଇଲେ ଆଉରି ଭଲ। ସେଥିପାଇଁ ଏକାଦଶୀ ଇଏଟା ହେଇଥିଲା।
ଆଜ୍ଞା, ଆଚ୍ଛା, ଆପଣ ଏକାଦଶୀ କରନ୍ତି? ଏକାଦଶୀ କରୁଣି କିଏ?
ହଁ, ମୁଁ ଏକାଦଶୀ କରେ, ମାସକୁ ଦିଟା ଏକାଦଶୀ ପଡେ ପ୍ରତି ପନ୍ଦର ଦିନେ ଗୋଟେ ଏକାଦଶୀ।
ତ ଏ ଆପ ଆଚ୍ଛା ମାନେ ଏମି ଆଜ୍ଞା ନାଇଁ ମୁଁ କଇବା କଥା ଏକାଦସି ଏମିତି କିଛି ନିୟମ ଅଛି କି ଯେ ଏକାଦଶି ଆପଣ କରିଚନ୍ତି ମାନେ ପୁରୀ ଯାଇକି ଯାହା ବି ହେଲେ ଏକାଦଶୀ ଦୀପ ଦେଖିବେ।
ନା ନା ସେମିତି କିଛି ନିୟମ ନାଇଁ ହଁ ହାଲୋ।
ହଁ କୁହନ୍ତୁ କୁହନ୍ତୁ ଶୁଣୁଚି।
ସେମିତି କିଛି ନିୟମ ନାଇଁ ଏକାଦଶୀ ଆପଣ ଘରେ ଜଗନ୍ନାଥ ମୂର୍ତ୍ତି ରଖି ପୂଜା କରିପାରିବେ। ଏକାଦଶୀ ଦିନ ତୁଳସୀ ସକାଳ ପୂଜା କରିସାରିକି ତୁଳସୀ ପତ୍ର ପାଇପାରିବେ। ତୁଳସୀ ପତ୍ର ପାଇ ସାଇ ତମେ ପାଣି ଲେମ୍ବୁ ପାଣି ଦହି ସରବତ ପିଇ ପାରିବ। ଯଦି ନିଜଳା ରହୁଚ ଆଉରି ଭଲ ନଚେତ ତା ଦିଅ ମୁଣ୍ଡ ଖରାପ ଅଛି ମେଡିସିନ ଖାଉଛନ୍ତି ଏକାଦଶୀ କରିକି ଖାଦ୍ୟ ଖାଇ ପାରିବେ କିଛି ଅସୁବିଧା ନାହିଁ ଏକାଦଶୀ କଲେ କୌଣସି ଖାଦ୍ୟ ଖାଇବା କଥା ନୁହଁ। ଆଉ ତମେ ଘରେ ବି ରହି କରିପାରିବ ରାତିରେ ବି ମହାଦୀପ ଦେଖିପାରିବ ଫୋନ ଦେଖିପାରିବ ଜୟ ଜଗନ୍ନାଥ ଟିଭି ଦଉଚି ଦେଖିପାରିବ।
ଆଜ୍ଞା ଆଛା ତୁଁ ଅ ଏମିତି ମୁଁ କଇବା କଥା ଆଉ କୁହନ୍ତି ନା ଏକାଦଶୀ କରିଛ ମାନେ ଆପଣ ତୁଳସୀ ମାଳ ଧାରଣ କରିବା ଉଚିତ୍। ତ ମୋ କଇବା କଥା ଏକାଦଶୀ ସହିତ ତୁଳସୀ ମାଳ ର କି ଛି ମାନେ ଅ ଲେନ ଦେଣ ଅଛି କି?
କିଛି ସମ୍ପର୍କ ନାଇଁ ତୁଳସୀ ମାଳ ଏଇଥିପାଇଁ ପକାନ୍ତି ଯୋଉ ଲୋ ତ ପୂର୍ଣ୍ଣ ପିଆଜ ରସୁଣ ପୁରା ଛାଡିଦବ। ଯୋଉ ଲୋକ ପୁରା ଆଇଁଷ ଛାଡିଦବ ଯୋଉ ଲୋକ ପୁରା ମଦ୍ୟପାନ ଛାଡିଦବ। ଯୋଉ ଲୋକ ପୁରା ପର ସ୍ତ୍ରୀ ସଇ ତ ପର ନାରୀ ସହିତ ମିଶିବା ଛାଡିଦବ ଯୋଉ ଲୋକ ପାଟିରେ କୌଣସି ପ୍ରକାର ଭାଷା ଆଣିବ ନାହିଁ ଅଭଦ୍ର ଭାଷା କହିପାରିବନି ସେ ଛାଡିଦବ। ସେମାନେ ତୁଳସୀ ମାଳ ପକାନ୍ତେ ଆଉ ତୁଳସୀ ମାଳ ପକାନ୍ତେ ସେମତି ନାଇଁ। ଏଇ ସଂକଳ୍ପ କରିକି ବେକରେ ପକାନ୍ତି ନଚେତ୍ କୌଣସି ସାଧୁ ସନ୍ତଙ୍କ ପାଖରେ ଗୁରୁଜନଙ୍କ ପାଖରେ ଗୁରୁଜୀ ମାନ ଙ୍କ ପାଖରେ ଧିକ୍ଷା ନିଅନ୍ତି। ଧିଖ୍ୟା ମତଲବ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ରାମ ହରେ ନ ରାଧେ ରାଧେ ନ ଶ୍ରୀ ଜଗନ୍ନାଥ ଯାହା ତମେ କହିକି ଦୀକ୍ଷା ନେଇପାରିବ ହଁ।
ତ ଦେଖନ୍ତୁ ମୁଁ ଶୁଣିଛି ଯେ ତୁଳସୀ ମାଳ ଯୋଉମାନେ ପକାନ୍ତି ଅବାଡୁଅ ଝିଅ ହଉ କି ବାହା ମାନେ ପୁଅ ହଉ ସେ ଜୀବନରେ କେବେ ବାହା ହେଇପାରିବେନି ଏଇଟା କଣ ସତରେ କିଏ ଜଣେ ତୁଳସୀ ମାଳ ଯଦି ପକଉଚି ନିଜକୁ ସମର୍ପଣ କରୁଚି ଠାକୁରଙ୍କ ପାଖରେ। ତାର ବି ତ ଜୀବନ ସାଥି ଦରକାର ମାନେ ବୈବାହିକ ଜୀବନକୁ ତୁଲେଇବା ପାଇଁ। କି ନା ସେ ବାଆ ହେଇ ପାରିବନି ଆ ଉପରେ ଆପଣଙ୍କର ମତ କଣ ଅଛି?
ବାହା ହେଇପାରିବ ବାହା ହେଇପାରିବନି କାଇଁକି ଯୋଉମାନେ ତୁଳସି ସି ମାଳା ପକେଇକି ଧିକ୍ଷା ନେଇକି ଘର ତ୍ୟାଗ କରିଦେବେ। ମନ୍ଦିର ମଠରେ ଯାଇ ରହିବେ ସାଧୁସନ୍ତଙ୍କ ପାଖରେ ରହିବେ। ପୁନର୍ବାର ଘରୁ କଉ ଆସ ତିବେନି ସେମାନେ ସେଠି ବାହାହେଇ ପାରନ୍ତିନି ଆଉ ଏମିତି ବି ଆମେମାନେ ଘରେ ରହିକି ତୁଳସୀ ମାଳ ପକେଇ ଧିଖ୍ୟା ନେଇକି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିପାରିବା। ଆଇଁଷ ଦ୍ରବ୍ୟ ଛାଡି ପାରିବା ସବୁ କିଛି
ଆଜ୍ଞା ଆଜ୍ଞା ତ ଦେଖନ୍ତୁ ଆଜି କାଲି ଝିଅ ହେଉ ପୁଅହେଉ ବହୁତ ଲୋକ ଆଧ୍ୟାତ୍ମିକ ଦିଗ ଆଡେ କଲେଣି ଯାହା ଦ୍ଵାରା ଜୟ ଜଗନ୍ନାଥ ଟିଭି ମାଧ୍ୟମରେ ଜଗନ୍ନାଥଙ୍କର ନୀତିକାାନ୍ତି ସବୁ ଜାଣିପାରୁଛେ ଠିକ ଅଛି କିନ୍ତୁ ଦେଖନ୍ତୁ ମାନେ ତ ଯେହେତୁ ଆମେ ବହୁତ କିଛି ଜାଣୁଚି ଜଗନ୍ନାଥଙ୍କ ବିଷୟରେ ଆହୁରି ଆମର ଜାଣିବାକୁ ଇଚ୍ଛା ହଉଚି ବୁଝିଛନ୍ତି ନା କିନ୍ତୁ କିଛିଟା ଯୁ ବି ଅଛନ୍ତି ଯୋଉମାନେ କଣ କହିଲେ ମନ୍ଦିର ଯାଉଛନ୍ତି କେବଳ ଫଟୋ ଉଠେଇବା ପାଇଁ ଠା ଇଆଡେ ଜନ୍ମଦିନରେ ମନ୍ଦିରକୁ ଯାଇଥିବେ ଠାକୁରଙ୍କ ମୁଣ୍ଡିଆ ମାନେ ଠାକୁରଙ୍କ ପ୍ରତି ନିଜର ଆନ୍ତରିକ ଭାବ ନଥିବ ଶ୍ରଦ୍ଧା ଭାବ ନଥିବ କେବଳ ମେ ଞ୍ଚେ ଭୋଗ ଭୋଗ ନେଇକି ଫଟୋ ଉଠେଇ ଷ୍ଟା ଟସ ଦେଇ ତ ସେମାନଙ୍କୁ ଆପଣ କଣ କହିବେ ଯେ ତା ଙ୍କ ପାଇଁ ବି ଯୋଉ ମାନଙ୍କର ଆକଚୁଆଲି ଭକ୍ତି ଦଏ ସେମାନେ ବି କଣ ନା ଅଶାନ୍ତି ହେଇ ପଡନ୍ତି ଯାହା ଦ୍ଵାରା ତାଙ୍କର ନିଷ୍ଠା ତାଙ୍କର ତ୍ୟାଗ ଭାଙ୍ଗିଯାଏ। ବୁଝି ପାରୁଛନ୍ତି ନା? ତ ଦେଖନ୍ତୁ ବେଳେ ବେଳେ ଲୋକ ଅଛନ୍ତି ମୁଁ ନିଜେ ବି ଦେଖିଛି ଲୋକ ତୁଳସୀ ମାଳି ପକେଇକି ଆଇଁଷ ଖାଉଛନ୍ତି। ନା କଣ ମୋର ମନେ ନାହିଁ ଏଇଟା କେତେ ଦୂର ଠିକ କଥା। ଯେ ଯେହେତୁ ମୋ କହିବା କଥା ତୁଳସୀ ହଉଛନ୍ତି ମା ଠିକ ଅଛି ଜଗନ୍ନାଥ ହଉଛନ୍ତି ଆମର ବାପା ତ ଆମେ ତାଙ୍କୁ ମାନେ କଷ୍ଟ ଦଉଛେ ତାଙ୍କୁ ଯଦି ଆମେ କଷ୍ଟ ହଁ ଦେଖନ୍ତୁ ଆମ ଉପରକୁ ଯଦି ପଥର ଟେ ଆସୁଛି ଭଗବାନଙ୍କୁ ଡାକିବା ଦ୍ଵାରା ସେଟା ଗୋଡି ହେଇକି ପଡୁଛି ଠିକ ଅଛି ଯଦି ଆମେ ଜାଣି ଶୁଣି ଭୁଲ କରୁଛେ ତ ତା ପାପ ବି ଆମେ ନିଶ୍ଚୟ ଭୋଗିବ। ବୁଝିଛନ୍ତି ନା ଦେଖନ୍ତୁ ସେଇଥିପାଇଁ ଦିନକୁ ଦିନ ସଂସାରର ଅର୍ନତି ଅନ୍ୟାୟ ଦୁରାଚାର ଓ ମାନେ ହତ୍ୟା ଏଗୁଡା ସବୁ ବଢି ବଢି ଯାଉଛି।
ବଢି ଯିବ ନିଶ୍ଚିତ ଏଇ ଯୋଉ ଏଇ ଯୋଉ ଟିକେ ଆଗରୁ କହିଲେ ଯୋଉମାନେ ତୁଳସୀ ମାଳ ପକେଇ ଆଇଁଷ ଖାଉଛନ୍ତି।
ଆଜ୍ଞା।
ଯୋଉମାନେ ମନ୍ଦିର ଯାଉଛନ୍ତି ଭକ୍ତି ନ ଯାଇକି ଅନଭକ୍ ଯାଇକି ଫଟୋ ଉଠଉଛନ୍ତି।
ଆଜ୍ଞା।
ଏଇଠି ଦିଶା ଦିଶା ଭୁଲ ଆସିଗଲା ନା ଯୋଉମାନେ ଏଇସବୁ ଭୁଡଆ ଭୁଲ କରିବେ ସାଙ୍ଗେ ସାଙ୍ଗେ ତ କିଛି ହବନି ନା ଏମିତି ଅସୁବିଧାର ସମ୍ମୁଖୀନ ହେବେ। ତାଙ୍କ ଘର ଲୋକ ତାଙ୍କ ଛୁଆ ପିଲା ତାଙ୍କର ବନ୍ଧୁବାନ୍ଧବ ତାଙ୍କ ପଡୋଶୀ ଲୋକ ଯୋଉମାନେ ଯେମିତି କର୍ମ କରିବେ ସେମିତି ଫଳ ପାଇବେ ତେଣୁ ତାଙ୍କୁ କହିବାର କୌଣସି ଆବଶ୍ୟକତା ନାହିଁ କି ତାଙ୍କ ପ୍ରତି ଧ୍ୟାନ ଦେବାକୁ ଆବଶ୍ୟକତା ନାହିଁ। ସେ ଭଗବାନ ଅଛନ୍ତି ସବୁ ଜାଣିଛନ୍ତି ସବୁ ଦେଖୁଛନ୍ତି ସବୁ କହିବି।
ଆଜ୍ଞା ଆଉ ଗୋଟେ ଆପଣ ଜାଣିଥିବେ ଆମ ଭାଗବତ ଉଲ୍ଲେଖ ଅଛି ଯଦି ସ୍ଵାମୀ ଦୋଷ କରେ ସ୍ତ୍ରୀ ଭୋଗେ ଠିକ ଅଛି। ଯଦି ସ୍ତ୍ରୀ ଦୋଷ କରେ ସ୍ଵାମୀ ଭୋଗେ ଯଦି ସ୍ଵାମୀ
ଭୋଗେ
ଉଭୟ ଦୋଷ କରନ୍ତି ପୁଅ ଭୋଗେ ବୁଝିପାରୁଛନ୍ତି ନା ତ ଆଜି ଦେଖନ୍ତୁ ଆଜିକା ଯୁଗରେ କେତେ ଜଣ ପୁଅ ନିଜର ବାପାକୁ ବାପା ଭଳିଆ ଦେଖୁଛନ୍ତି? ନିଜ ବାପା ମାଆଙ୍କୁ ଦେଖନ୍ତୁ ବୃଦ୍ଧାବସ୍ଥାରେ ନେଇକି ଅନାଥ ଯୋଉ ସରି ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି ପିଲା ଜନ୍ମ କରିକି ପାଳିବାକୁ କଷ୍ଟ ବୋଲି ଅନାଥ ଆଶ୍ରମ ମାନ ଛାଡି ଦଉଛନ୍ତି ତ ଯଦି ମୁଁ କହିବା କଥା ଯଦି ସେଇ ବା ପା ଜଣକ ଆପଣ ଯେତଳେ ଛୋଟ ଥିବେ ଆପଣଙ୍କୁ ଯଦି ସେଇଆ ଭାବିକି ଅନାଥ ଆ ଶ୍ରମଟା ଇଏ କରିଛନ୍ତି ଆପ ଆପଣଙ୍କର ଯୋଉ ଖ୍ୟାତି ଟା ଅଛି ସେଇଟା ଆପଣ ଥାଆନ୍ତା କି?
ନାଁ ନାଁ।
ତ ମୁଁ କହିବା କଥା ଯେତେବେଳେ ବାପା ମା ଆମକୁ ପାଳିଲେ ନିଜର ଛୁ ଛୁଆ ଭାବିକି ପାଳିଲେ ତ ଯେତେବେଳେ ତାଙ୍କର ବୃଦ୍ଧ ଅବସ୍ ସ୍ଥା ଆସୁଛି ଆମେ ତାଙ୍କୁ ଆମ ଛୁଆ ଭାବିକି କାହିଁ ନ ପାଳିବା?
ପାଳିବା ପାଳୁଛନ୍ତି କିଛି ସ୍ଥାନରେ ହଉନେଇଁ କିଛି ସ୍ଥାନରେ ସେଠି ବାପା ବାପା ମାଆଙ୍କର ବି ଭୁଲ ରହୁଛି କିଚେନ୍ ରେ ପୁ ପିଲା ଛୁଆଙ୍କ ଭୁଲ ହଉଛି କିନ୍ତୁ ଯେତେ ଭଲ ରହିଲେ ଯେହେତୁ ବାପା ବାପା ମା ତାଙ୍କ କର୍ତ୍ତବ୍ୟ ଆମେ ଆମକୁ କରିବାକୁ ପଡିବ ସିଏ ଆମର ହଉଛନ୍ତି ପୂଜ୍ୟ ସିଏ ଆମ ଜନ୍ମଦାତା ସିଏ ହଉଛନ୍ତି ଆମର ପ୍ରଥମ ଭଗବାନ ତାଙ୍କୁ ଯାହାବି ଯେ କେତେ ଦୁଃଖ କଷ୍ଟ ତାଙ୍କୁ ମାନିବାକୁ ପଡିବ ଆଉ କେତେ ଏତେ ରା ଜାଗା ଦେଖା ଯାଉଛି କେହି ବାପା ମାଆଙ୍କୁ ମାନୁନାହାନ୍ତିୁ କେହି ପୁଅ ବୋଉ କଥାରେ ପଡିକି ବାପା ବାପା ମାଆଙ୍କୁ ବିଦା କରିଦଉଛନ୍ତି ଏଇଭଳିଆ ଦେଖା ଯାଉଛି, ଏଇଟା କଳି ଯୁଗ ନା। କଳି ପା କହିଛନ୍ତି କଳି ଯୁଗରେ ମୁଁ କଳି ଲଗେଇବି କଳି ଯୁଗରେ ଭଲ ଲୋକଙ୍କୁ ଖାଇବାକୁ ମିଳିବ କିନ୍ତୁ ଭଲରେ ଅୟସ କରିପାରିବେ ନେଇଁ ଡାଲି ଭାତ ଖାଇକି ରହିବେ ଆଉ ଯୋଉମାନେ ଅୟସ କରିବେ ଯୋଉମାନେ ଭଲ ପିନ୍ଧିବେ ସୁନା ଗହଣାରେ ଭରି ହେବେ ସେମାନେ ରାତିରେ ଶୋଇପାରିବେନି ନିଦ ଆସିବନି ଆଉ ସେମାନେ ବେ କୁ ଜମ ଜମ ଦଣ୍ଡ ହିଁ ମିଳିବ ମିଳିବ ନର୍କରେ ବି ଜେଗା ପାଇବେନି ଆଉ ଯୋଉମାନେ କିଛି ପୁଣ୍ୟ କଇଆଇଚନ୍ତି ଯେମିତି ଏକାଦଶୀ ହଉ ବାପା ମାଙ୍କ ପୂଜା ହଉ କି ଭଲ ହଉ କି ଅନାଥ କୁ ସାହାଯ୍ୟ କରିବା ହଉ, ଗରିବ ଲୋକ ସାହାଯ୍ୟ କରିବା ହଉ, ସେଇମାନେ ଡାଲି ଭାତ ଖାଇବେ କିନ୍ତୁ ଶାନ୍ତିରେ ରହିବେ। କଳିଙ୍କ ଯୁଗ ଏଇଟା କଳି ଏଇଟା କରୁଛନ୍ତି ହେଟା ଆମେ କିଛି କରୁନେ। ତେଣୁ ବର୍ତ୍ତମାନ ବୁଝି ନାହାନ୍ତି ବୁଝିବେ ଯୋଉମାନେ ଖାଲରେ ପଡିବେ ଆଉ।
ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୁଁ ରଖୁଛି ମୁଁ ଆପଣଙ୍କୁ ଟିକେ ଫାଙ୍କା ହେଇକି କଲ କରୁଛି, ଆଜ୍ଞା।
ହଁ ହଁ ଠିକ୍ ଅଛି।